ହଁ, ହଁ।
ହାଲୋ।
ହାଲୋ।
ହଁ ହଁ।
ହଁ ଶୁଭିଲା? ହଁ ହଁ। କଁ କରୁଚ?
ଏଇଠି ବସିଛି ଆଉ। ଖାଇବା ପିଇବା ସରିଲାଣି?
ଆଉ ମାଉସୀ, ମଉସା?
ମାଉସୀ ମଉସା ସେ ପଟେ ଗଡପଡ ହଉଚନ୍ତି ଶୋଇବେ।
ବାଇ?
ଭାଇର ରୋଷେଇ କାର୍ଯ୍ଯ ଚାଲିଛି।
ଓହୋ ଆଜି ରଜରେ ସ୍ପେସିଆଲ୍ ଖାଇବା ହବ ଆଉ।
ଆରେ ହ ରଜରେ ସବୁ ଖାଇବା ହଉଚି ଆଉ।
ହୁଁ।
ଆଉ ତମର ସବୁ କଁ କରୁଚନ୍?
ମାମା ସେଇଟି କଣ କରୁଥିବେ ବାହାରେ ଏଇ ବାବା ଶୋଇଛନ୍ତି ଆଉ ସେ ପୁଅ ଟିଭି ଦେଖୁଚି ଆଉ ହଁ।
ବେପାର ଏବେ କେମିତି କଁ ଚାଲିଚି?
ସେମ୍ ତି ଆଉ ଏତେ ବି ହୁଁ
କଁ ରଖୁଚନ୍ତି ଫଳ ମୂଳ?
ଆମ୍ବ ସେଉ ଅଙ୍ଗୁରୁ
ଆମ୍ବ ସେଉ ଅଙ୍ଗୁରୁ ଲିଚି ଆଉ ଦୂର ବାଟରୁ କୋଉଠୁ କଣ କେମିତି ସବୁ ଆଣୁଛନ୍ତି?
ଗୋଦାମ୍ କୁ ଯାଇକି ଗୋଦାମ୍ ରୁୁ ସବୁ ଯୋଉ ଆସୁଚି ମାଲ୍ ସେଠୁ ନେଇକି ଆସୁଛନ୍ତି ତାପରେ ଯାଉଛନ୍ତି ଦୋ କାନକୁ ନେଇକି ସଜାଡ଼ିକି ଯେତିକି ଯା
ଗୋଦାମ୍ ରୁ ସବୁ ଆଣୁତ?
ହୁଁ।
ଘର ଠୁ ବେଶୀ୍ ଦୂରରେ ବିକ୍ରି କରିଆକୁ ଯାଉଚ ନା ସେ ପାଖାପାଖି?
ନା ନା ସେଇ ପାଖାପାଖି ଏରିଆରେ ଆଉ।
ଆଛା ତାହେଲେ ଫଳ କେମିତି କଣ ରେଟ୍ ଚାଲିଚି?
ହଁ ସେମ୍ ତି ଏବେ ଆମ୍ବ କିଲ ଅଢେଇଶ ଅଛି।
ହୁଁ।
ଆଉ ଲିଚି ଏତେ ଥିବ ଜଣା ନାହିଁ ସେମ୍ ତି ସେଉ ବି ସେମ୍ ତି କିଲେ ପିଲକୁ କେତେ ଦୁଇଶହ ଖଣ୍ଡେ କି ଏତେ ଥିଲା ଦୁଇଶହ ଦଶ ନା ଗଣ ଏମ୍ ତି।
ହୁଁ। ବେପାର ଠିକ୍ ଠାକ୍ ଭଲ ହଉଚି ନା ମାନ୍ଦା ଚାଲ୍ ଚି?
ସେମିତି ଚାଲ୍ ଚି ଆଉ ଏବେ ତ ସବୁଆଡେ ଫଳ ଦୋକାନ୍ ସେଇଠି ଲାଗି ଲାଗି ବହୁତ୍ ସାରା ଦୋ କାନ୍ ହେଇଯାଇଚି ଯାହା ଯେମିତି ହବା କଥା ଚାଲ୍ ଚି ଆଉ।
ତମର ସେଇଠି ଯୋଉ ଦଶହରା ପର୍ବ ବା ଭଲ ହଉଚି?
ହଁ ହଁ ହଁ ଦଶହରା।
କାଇଁ ଆମକୁ ତ କାଇଁ କେତବେଳେ ଡାକୁୁନ।
ଏଇଥର ଆସିବ ଆଉ କଣ ଦ ଦଶହରା ରେ।
କେମିତି କଣ ତମର ସେ ଦିନା କୋଉଠି କେମିତି କଣ ହଉଚି କହି
ଦଶହରା ତ କଟକ ଯାକ ମେଢ ସବୁଆଡେ ଗଳି କନ୍ଦି ସବୁଆଡେ ମେଢ ଆଉ ହଁ
ହଁ।
ଆଉ ଯାହା ଲୋକମାନେ ବୁଲାବୁଲି କରିକି ଦେଖନ୍ତି ଆଉ କେତେଟା ଯାଗାରେ ମେଲୋଡି ଫେଲୋଡି ବି ହୁଏ। ଫୁଣି ବସାଣି ଦେଖିଆକୁ ବହୁତ ଲୋକ ଆସନ୍ତି।
ଭସାଣି ପ୍ରଶେସନ୍ ବି ଭଲ।
ହଁ ହଁ।
ହେଲେ କଣ ଗୋଟେ ଦିନରେ ସବୁ ହେଲା ତିନ୍ ଦିନି ଚାର୍ ଦିନି ପାଞ୍ଚ୍ ଦିନି ଏମିତି ସବୁ।
ନା ନା ନା ତିନି୍ ଦିନି୍ ଚାର୍ ଦିନି୍ ନାଇଁ ମାନେ ସପ୍ତମୀ ଠାରୁ ମାଆଙ୍କ ମୂର୍ତ୍ତି ଯୋଉ ମୁହଁ ଫୁହଁ ଖୋଲା ହେଇଯାଏ ଆଉ କପଡା ବନ୍ଧା ହେଇଥାଏ ତା ପରଠୁ ଲୋକ ଦେ ଦେଖିବାକୁ ଯାଆନ୍ତି ବୁଲାବୁଲି କରନ୍ତି ମେଢ ଦେଖନ୍ତି।
ସେଠି କଟକରେ ବା କଣ ସୁନା ରୂପା ଏଇଗୁଡା ସବୁ ମେଢ ହୁଏ ନା କଣ?
ହଁ ସୁନା ରୂପା ଚାନ୍ଦି ଚାନ୍ଦିର ବି ମେଢ ହୁଏ।
ଆଚ୍ଛା ଆଚ୍ଛା ପୁରା ଟୋଟାଲ ଠାକୁରାଣୀ ପୁରା ଚାନ୍ଦୀରେ ମେଢ ହେଇଥାନ୍ତି।
ହୁଁ ଏଇଥର ଆସିବ ଘର ଲୋକଙ୍କୁ ନେଇକି ଆଉ।
ହାଁ ହାଁ ଏଥର ନଗଲେ ହବ ଆ କଟକର କଲି ଯାତ୍ରା ବି ଭଲ।
ହୁଁ ବାଲିଯାତ୍ରା କୁ ବି ଲକ୍ଷେ ଲକ୍ଷେ ଲୋକ ଆସନ୍ତି।
ବାଲିଯାତ୍ରା ତମ ଘରଟୁ କେତେ ବାଟ?
ହୁଁ ସେଇ ଚାରି ପାଞ୍ଚ କିଲୋମିଟର ଭିତରେ।
ଚାରି ପାଞ୍ଚ କିଲୋମିଟର ଭିତରେ।
ହୁଁ।
ବାଲିଯାତ୍ରା ବିତ ବାହାରୁ ସବୁ ଆସିଥିବେନା ଲୋକ। ଯେମିତି ଆମର ମାନେ ସେଲିବ୍ରିଟି ଏଟା।
ହୁଁ ସେଠି ସବୁଦିନ ତ ବାଲିଯାତ୍ରା ଆରମ୍ଭ ହେଲା ଦିନୁ ଜଣେ ଜଣେ ସେଲିବ୍ରିଟି ଆସନ୍ତି ସେ ଯୋଉ ଫାଷ୍ଟ ତାଙ୍କର ଶୋ ହୁଏ ଓଡିଶୀ ନୃତ୍ୟ ହୁଏ।
ହୁଁ।
ଆଉ ସମ୍ବଲପୁରୀ ସବୁ ଚାଲେ ଆଉ ତାଙ୍କର।
ଚାଲ ଚାଲେ ଆ ତୁ ବା ଓଡିଶୀ ସିକୁୁଥିଲୁ।
ହଁ ସିଖୁଥିଲି ଆଉ।
ଆଉ ସିଏ ଆଉ ମନେ ଅଛି ନା ଆଉ କିସ ଅଭ୍ୟାସ ଗଲାଣି।
ନାଁ ନାଁ ଅନେ ଅଛି।
ମାନେ ସେମିତି ଖଣ୍ଡି ନା ଠିକ୍ ଠାକ୍ ମନ ଅଛି ଏବେ ବି ହେଇପାରିବ।
ନା ପାଖାପାଖି ବେଶିକ ସବୁ ମନେ ଅଛି ଆଉ।
ବେଶୀକି ମନେ ଅଛି ଆଉ ଆଉ ପ୍ରପର ମନେ ନାହିଁ?
ପ୍ରପର ମାନେ ଦେଖିଦେଲେ ଥର ମନେ ପଡିଯିବ ଏମିତି। ପୁରା ଯେମତି ଥିଲା ଆକୁରେଟ ହଉଥିଲା ସେମିତି ଆଉ।
ପ୍ରାକ୍ଟିସ ଆଉଥରେ ଟିକେ କରିବାକୁ ପଡିବ ଭଲି ନାଁ କି?
ହଁ ହଁ।
ସେ ପ୍ରାକ୍ଟିସ କରୁନୁ। ଯୋଉ କାମ ଯୋଉଥିରେ ଶିଖିଯିବେ ସେଇଟାକୁ ଆଗ ଆଗ ପଢେଇବାକୁ କଥା।
କରିବା ଆଉ।
ଆ ବୋହୁ ଓଡିଶୀ ନା ଆଉ କଣ ଶିଖିଚୁ?
ନାଁ ନାଁ ଖାଲି ଓଡିଶୀ।
ଆଉ କିଛି ପେଣ୍ଟିିଙ୍ଗି
ସେଇଗୁଡା ଏମିତି କରିଦିଏ ଆଉ ହଁ କରେ ଆଉ।
ସେୟା ପୁଅ ବି ଭଲ କରିଥିଲା ନା କଣ ପେଣ୍ଟିଂ ଇଏରେ।
ହଁ ହଁ ସେ ଏମିତି କରୁ କରୁ କରିଦିଏ ସିଏ ବି ଭଲ କରେ ଯେ ହସ୍ତକଳା ଭଲ କରେ। ଆଉ ଚିତ୍ର ବି ଭଲ ବନାଏ। ସେ କ୍ରାଫ୍ଟ ବା ବି ଭଲ ବନାଏ ପେପରରେ ସବୁ। ଆଉ ତ୍ଵା ତୋର ବା ଭଲ ହୁଏ। ଆଉ ସେ କହୁଥିଲା ଆଗରୁ କରୁ ସବୁ ଚିତ୍ର ଆରିକା ଆଉ କଣ କରୁନୁ? ହାଲୋ ହଁ। ହାଲୋ ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।